ମ୍ୟାଡ଼ାମ ନମସ୍କାର।
ମ୍ୟାଡ଼ମ୍ ନମସ୍କାର। ଆପଣ ଭଲ ଅଛନ୍ତି?
ହଁ ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି। ଫ୍ରି ଅଛନ୍ତି ଆପଣ ଏବେ କଥା ହେଇ ପାରିବେ ମୋ ସହିତ?
ହଁ ମୁଁ-ମୁଁ ଫ୍ରି ଅଛି।
ଆଚ୍ଛା ବହୁତ ଭଲ କଥା। ମୁଁ ମାନେ ଏମିତି ରେ ଆ ମୁଁ ଟିକେ ଏମିତି ବୋର୍ ହଉଥିଲି ଏଠି ତ, ମୁଁ ଭାବିଲି କାହାକୁ ଗୋଟେ କଲ କରିକି କିଛି ଗୋଟେ ଭଲ କିଛି କଥା ହେଇଯିବା।
ହଁ ହଁ, କଥା କଣ ହେବେ ଏତେ ଗରମ ହଉଛି ଖରା ମାସ।
ଆରେ। ହଁ, ସେ ତ ସତ କଥା। ଏବେ ତ ମାନେ ମାନେ ଏମତି ମାନେ ନା କୁ ଏମିତି କୁହାଯାଏ କି ବର୍ଷକୁ ଅ ଛଅଟା ଋତୁ ଆସେ ବୋଲି ମତେ ସେ ଛଅଟ ରୁ ତୁ କୋଉଠି ଦେଖା ଯାଏନି। ମତେ ଖାଲି ବର୍ଷା ଦେଖାଯାଏ, ଗୋଟେ ଖରା ଦେଖାଯାଏ ଆଉ ଗୋଟେ ଶୀତ ଦେଖାଯାଏ। ଆଉ ତିନିଟା ଋତୁ ତ ଟ୍ରାଞ୍ଜିସନ ରେ ପଳାଏ। ସେ ମାନେ ଏଇଠୁ ସେ ସେଇଠିକି ଜମ୍ପ କରିବାକୁ ଆଉ ଗୋଟେ ଋତୁ ଟିକେ ହେଲ୍ପ କରୁଛି ଏମତି ଲାଗେ। ଆପଣଙ୍କୁ କୋଉ ଋ ତୁ ଭଲ ଲାଗେ?
ମତେ ଶୀତ ଋତୁ ବହୁତ ପସନ୍ଦ।
ଆଚ୍ଛା, କଣ ପାଇଁ?
ମାନେ ମତେ ସେ ଶୀତ ହିଁ ପସନ୍ଦ, ଥଣ୍ଡା ଥଣ୍ଡା ଲାଗୁଥିବ ଯୁଆଡେ ଚାହିଁଲେ ଯାଇ ହଉଥିବ। ଘୋଡି ଘାଡିକି ବି ରହିବା ମତେ ଭଲ ଲାଗେ ସେ ଶୀତ ଋତୁ ଟା ଭଲ ଲାଗେ। ବାହାର କିଛି ଏମିତି କେଚିକଚିଆ ବର୍ଷାର ବି କିଛି ନଥାଏ। ଗର ମ ର ବି ଚିନ୍ତା ନଥାଏ। ମାନେ ହଁ, ସେ ସବୁ ହିସାବରେ ଭଲ ଲାଗେ ମତେ।
ଆପଣଙ୍କୁ ଏମିତି ହୁଏନି କି ମାନେ ମୁଁ ମତେ ଶୀତ ଦିନ ଟା ଏମତି ଲାଗେ କି ଅ କିଛି ମାନେ ଯେତେ ସୁନ୍ଦର ଡ୍ରେସ ଥିଲେ ବି ତାର କିଛି ଫାଇଦା ହିଁ ନାହିଁ। ଖାଲି ସବୁ ଯାହା ଡ୍ରେସ ପିନ୍ଧିଲେ ବି ତ ଜ୍ୟାକେଟ ପିନ୍ଧିବ? ତ ମାନେ ଯୁଆଡେ ଗଲେ ବି ଯୁଆଡେ ଗଲେ ବି ମାନେ କିଛି ଅବଶ୍ୟ ସେଥିର ଗୋଟେ ଆଉ ଗୋଟେ ଭଲ ଜିନିଷ ବି ଏଇଆ କି ତମେ କେ ତମ ପାଖରେ ଯଦି ଡ୍ରେସ ନାଇଁ କହିଲେ ବି ତମେ କିଛି ବି ଭିତରେ ପିନ୍ଧିକି ଜ୍ୟାକେଟ ପିନ୍ଧିକି ବୁଲି ପାରିବ।
ହଁ, କିନ୍ତୁ ମତେ ସେଇ ଏ ସେ ସ୍ଵେଟର ପିନ୍ଧିବା ପାଇଁ ବି ଶୀତ ଋତୁ ବି ଭଲ ଲାଗେ ମତେ।
ଆଚ୍ଛା ଆପଣଙ୍କ ସ୍ଵେଟର ପିନ୍ଧିବା, ମତେ ସେ ସ୍ଵେଟର ପିନ୍ଧିବାକୁ ମାନେ ମତେ ଶୀତୠତୁ ଜମା ବି ମାନେ ଜମା ବି ପସନ୍ଦ ନୁହଁ, ମୁଁ ଶୀତ ସହିପାରିନି ବିଲକୁଲ ବି। ।
ହଁ ହଁ।
ମତେ ତ ଖରା ଖରା ଦିନରେ ବି ମାନେ ଯଦି ଘରେ ଏସି ଲାଗିଛି କଣ ମୁଁ ସେଥିରେ ବି ବ୍ଲାଙ୍କେଟ୍ ଘୋଡେ଼ଇ ହେଇକି ଶୁଏ। ମାନେ ବର୍ଷା ଦିନରେ ବି ମତେ ଦରକାର ହୁଏ। ଆଉ ଶୀତ ତ ମୁଁ ଜମା ସମ୍ଭାଳି ପାରେନି।
ମତେ ଖାଲି ମାନେ ଯଦି ଇଏ ବର୍ସ ବର୍ଷା ଖରାର ଯଦି ଦରକାର ନଥାନ୍ତା ଆମ ପୃଥିବୀକୁ
ହୁଁ ହୁଁ ଓହୋ ଠା ଠାକୁର ଭଲ କରିଛନ୍ତି ଆପଣଙ୍କୁ ଶକ୍ତି ଦେଇନାହାନ୍ତି ନହେଲେ ତ ମୁଁ ମରିଯାଇଥାନ୍ତି ଶୀତରେ
କିଛି ନହେଲେ ଆପଣ ଖରା ରଖେ
ଖରା ଖରାମାନେ ସେ ଚଳେ ମତେ ଏମତି ପସନ୍ଦ ବୋଲି ମୁଁ କହୁନି କିନ୍ତୁ ଯୋଉ ଶୀ ତ ସରି ଆସୁଥିବ ତାପରେ ଖରା ଆରମ୍ଭ ହଉଥିବ ସେଇ ଯୋଉ ମଝିରେ ଗୋଟେ ସେ ମାସ ରୁହନି ଆ ସେ ବସନ୍ତ ଯଉ ସେ ଆମ୍ବ ଉଁ ଷ୍ଟାର୍ଟ ହଉଥିବ ସେଇ ଟାଇମରେ ବନେଇବା ଯଉ ଅ ବଧେ ଫେବୃଆରି ଆମ୍ବ ବଉଳ ଆସେ ହଁ। ସେଇ ବସନ୍ତ ଋତୁ ତ ସେଇ ବସନ୍ତରେ ତ ବହୁତ ମାନେ ବହୁତ ଭଲ ଲାଗେ ମାନେ ସେଇ ଟାଇମରେ ନା ଖରା ଲାଗେ ନା ଶୀତ ଲାଗେ। ଉ ଯାହା ବି ଯେମିତି ବି ଥାଏ ସେ ଟାଇମ ର ପାଣିପାଗ ଯେମିତି ବି ଥାଏ। ମତେ ବହୁତ ଭଲ ଲାଗେ ମାନେ ସେଟାଇମରେ ଗରମ ଲାଗୁଛି ବୋଲି ବି ସେମତି ଟେନସନ ନଥାଏ ନା ହିଁ ଶୀତ ଲାଗୁଛି ବୋଲି ଟେନସନ ଥାଏ ମଜା ଲାଗେ ସେ
ଶୀତ ଦିନରେ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ମତେ ମାନେ କିଛି ବି ଖାଇବା ଥାଉ ଗରମ ଗରମ ଟିକେ ଥିଲେ ବେଶୀ ଗରମ ନାହିଁ ଟିକେ ଗରମ ଥିଲେ ଖାଇବାକୁ ଭଲ ଲାଗେ।
ହୁଁ ହୁଁ ହଁ ହୁଁ ସେ ଶୀତ ଦିନରେ ତ ମୁଁ ତ ଖାଲି ଟିକେ ସୁପ୍ ଖୋଜେ ସେ ଟିକେ ଭଲ ଲାଗେ। ଗରମ ଗରମ ଘୋଡେଇ ହେଇକି ସୁପ ଚା ଘରେ ଟିକେ ଚା ମିଳିବ କଫି କିଛି ବି ଟିକେ ତା ସାଙ୍ଗରେ ଛି ପକୋଡି ପୋକୋଡି ତ ବର୍ଷା ସାଙ୍ଗରେ ଆମେ ଏଇ ତା ସାଙ୍ଗେ ବେଶୀ ଭଲ ଲାଗେ ହଁ ବାହାରେ ବର୍ଷା ହଉଥିବ ସେଇ ଟାଇମ ରେ ଚାଏ ପକୋଡି
ହୁଁ। ଶୀତରେ ସେଇ ଶୀତ ଦିନିଆ ଖାଇବା କଣ କଣ ଯୋଉ ଥାଏ ସେ ସବୁ ଆଉ
ହୁଁ ହୁଁ ଏବେ ଖରା ଦିନରେ ତ ସେ ଖରାର ଗରମ କଥା ଯଦି ଛାଡି ଦବାକୁ ହେଲେ ମାନେ ଖରା ଦିନର ବି ବୋଲେ ଆ ଯଦି ସନ୍ଧ୍ୟା ବେଳେ ବାହାରିକି କୁଆଡେ ବୁଲିବାକୁ ଯିବେ। ସେଥିରେ ବାହାରେ ବସିକି କିଛି ଆପଣ ଥଣ୍ଡା ପିଇଦେଲେ କିଛି ଲସି ବି ଦେଲେ କିଛି ଫ୍ରୁଟ ଜୁସ୍ ନେଇଗଲେ କିଛି ଶିଖ ନାଇଁ ଗଲେ ତ ସିଏ ବି ବହୁତ ଭଲ ଲାଗେ ନା।
ହଁ ଖରା ଦିନରେ ହଁ ଖରା ଦିନରେ ଖାଇବା ଟା ସବୁ ବହୁତ ମାନେ ନ୍ୟଚୁରାଲ ଆ ପ୍ରାକୃତିକ ଖାଇବା ଭଳିିଆ ମିଲେ
ହୁଁ ହୁଁ ହୁଁ ଫଳ ଗୁଡା ସବୁ ମାନେ ସବୁ ଏମତି ମାନେ ପାଣି ପାଣି ବାଲା ଫଳ ସବୁ ସେଗୁଡା ମାନେ ଆପଣଙ୍କର ଖାଇବା ଆଉ ପିଇବା ଦିଟା ଦିନ ହେଇଯାଏ।
ହଁ ଆମ୍ବ, ତାଳ
ହୁଁ ହୁଁ ହୁଁ ଆଉ ତରୁଭୁଜ
ତରଭୁଜ।
ହୁଁ ହୁଁ ବହୁତ ଭଲ ଲାଗେ ବହୁତ ଟେଷ୍ଟି ଟେଷ୍ଟି ମାନେ ଖରା ଦିନଟା ଖରା ମାସଟା ମାନେ ଲାଗିକି ସତରେ ସେ ଫଳ ବାଲା ମାସଟା ଭଳିଆ ଲାଗେ ନା।
ହଁ ମାନେ ଖରା ଖରା ମାସରେ ଖାଲି ଫଳ ଖାଇ
ହଁ ପଣସ ଆପଣ
ହୁଁ ହଁ ହଁ ଖାଇଛି।
ହୁଁ ହୁଁ। ପଣସ ମୁଁ ବି କାଲି ହିଁ ପଣସ ଖାଇଥିଲି ବହୁତ ଟେଷ୍ଟ ଥିଲା।
ଖାଇ ଖାଇବାର ଗୋଟେ ଏମିତି ଘଟଣା ଅଛି।
ହୁଁ।
ହୁଁ ମୁଁ ଥରେ କେମିତି ପଣସ ବେଶୀ ଖାଇ ଦେଇଥିଲି ମୋ ମୁହଁ ଗୋଟେ ଖରାପ ହେଇଯାଇଥିଲା ମାନେ ପାଟି ଭିତର।
ଆଚ୍ଛା ଆଚ୍ଛା ଆଚ୍ଛା ସେ ପଣଶ ଅଠା ଲାଗିକ କି ନା କଣ?
ଅଠା ମାନେ ଆଉ ସେ ଟିକେ କଞ୍ଚା ଥିଲା ନା କଣ ଯେ ଟିକେ ଅଠା ଏମ ଏ ଦାନ୍ତ ଫାନ୍ତ ସବୁରେ ରହିଗଲା ଭଳିଆ ହେଇଯାଇଥିଲା। ଓଠରେ ବେଶୀ ସେଇଟା ମାନେ ପୁରା ମୁହଁ ବନ୍ଦ କରିବ ଯଦି ବନ୍ଦ ହେଇଯିବ ସେଇଟା।
ଆଚ୍ଛା ଆଛା ଆଉ ନହଲେ ମୋର ପଣସକୁ ନେଇକି ମାନେ ଏମିତି ଛୋଟ ବଳର କିଛି ଏମତି ସ୍ମୃତି ଏମିତି ଅଛି କି? ଏ ମାନ ଗଛରୁ ପଣସ ତୋଳା ହବ ସିଏ ପାଚି ଯାଇଥିବ ଆମେ ସବୁ ଛୁଆ ଗୁଡାକ ସବୁ ଥିବୁ। ତାପରେ ତାକୁ ଯେତେବେଳେ ବାହାର କରାହବ ସେ ପଣସ ସମସ୍ତେ ଗୋଟେ ସେଇଟାକୁ ଝାମ୍ପିବେ ଆଉ ମାନେ ସେଥିରେ କମ୍ପିଟସନ ଚାଲେ। ଯିଏ ଯେତେ ଖାଇ ପାରିଲା ସାଙ୍ଗେ ସାଙ୍ଗେ। ତ ଆମେ ସେଇଥିରୁ ମାନେ ଗୋଟେ ଥରକୁ ହିଁ ପାଟି ଭିତରେ ଚାରି ପାଞ୍ଚଟା ପଇସା ତାକୁ ଭିତରୁକୁ ଭର୍ତ୍ତି କରିଦେଇକି ତାପରେ ସେଇଥିରୁ ମନ୍ଦି ଆମେ ବାହାର ତାକୁ ନା ଗିଳି ପାରୁଥିବୁ ନା ତାକୁ ବାହାର କରିପାରୁଥୁ ତୁ ଏମିତି ହେଇଯାଏ ମାନେ ଆଉ ସମସ୍ତେ ଖାଇଦିଅନ୍ତି କି ତ ମିଳେନି।
ହଁ ପଣସ ଟିକେ ବେଶୀ ପାଚି ଗଲା ପରେ ବେଶୀ ଭଲ ଲାଗେ।
ହୁଁ ଆଉ ଖାସ କରିକି ସେ ଯୋଉ ଛୋଟ ଛୋଟ ସେଇଥିରେ ଯଦି ଫଳ ଥିବ ସେ ଭିତରେ। ରେ ସିଏ ବେଶୀ ଭଲ ଲାଗେ ତାର ଟେଷ୍ଟ ବହୁତ ଭଲ ଥାଏ। ଯୋଉ ବଡ ବଡ ଯୋଉ ଥାଏ ସେଇଟା ଖାଇବାକୁ ବି ଭଲ ଲାଗେ କିନ୍ତୁ ତାଠୁ ବେଶୀ ସେ ଛୋଟ ଛୋଟ କୋଳି ହେଇଥିଲେ ବେଶୀ ଭଲ ଲାଗେ।
ହଁ। ଟ
ହୁଁ। ଏବେ ଆପଣ ଆପଣଙ୍କୁ ଖରା ପସନ୍ଦ ନୁହଁ ବିଲକୁଲ ବି ତାହେଲେ
ଖରା ପସନ୍ଦ ନୁହଁ କିନ୍ତୁ ଖରାର ଖାଇବା ଆମ୍ବ
ହୁଁ।
ତାଳ ଲିଚି ମତେ ବଢିଆ ଲାଗେ ବହୁତ।
ଆଚ୍ଛା।
ହୁଁ। ମାନେ ସବୁ ଭଲ ସୁନ୍ଦର ଖାଇବା ଗୁଡା ଏଇ ଟାଇମରେ ମିଳେ ଭଲ।
ହଁ ତ ତାହେଲେ ପୁଣି ମ୍ୟାଡାମ ଆପଣ ଖରା ଚାହାନ୍ତି ନା ଚାହାନ୍ତିନି ହିଁ ହିଁ?
ନା ଖାଲି ଖାଇବା ଚାହେଁ ଖରାର ଇଏ ହେହେହିହି ବାକି ଜିନିଷ କରାର ନାଇଁ ଇଚ୍ଛା ନାଇଁ ମାନେ ଗରମଟା ଗରମଟା ଯଦି ଠିକ୍ ରହନ୍ତା
ହୁଁହୁଁ ହୁଁ ଏବେ ତାହେଲେ ଆପଣ ଗରମରୁ ବଞ୍ଚିବା ପାଇଁ କଣ କରୁଛନ୍ତି ତାହେଲେ?
ମୁଁ ଇ ହୁଁ। ଏମିତି କୁଲର ଚାଲ-ଚୁ କୁଲର-ବୁ ଚାଲୁ ଚଲାଏ।
ହୁଁ।
ହୁଁ ଫ୍ୟାନ କୁଲର ଏମିତିରେ ବଞ୍ଚୁଛୁ।
ହୁଁହୁଁହୁଁ ହୁଁ-ଉଁ ଆଉ କିଛି ଏ କିଛି ଖାସ୍ କିଛି ଡ୍ରିଙ୍କକ୍ସ ବଗେରା ନିଅନ୍ତି ଆପଣମାନେ ନା ଥଣ୍ଡା ଥଣ୍ଡା କିଛି?
ନା-ନା ମୁଁ ସେରା ପିଏନି ଟିକେ ଥଣ୍ଡା ଇଏ ଗୁଡା
ଆଚ୍ଛା-ଆଚ୍ଛା।
ହୁଁ।
ତ ଆପଣ ଖରା ଦିନରେ କେମିତି ରୁହନ୍ତି, ଆପଣ ଖରା ସମ୍ଭାଳି ପାରନ୍ତିନି ପୁଣି ଥଣ୍ଡା ବି ନିଅନ୍ତିନି?
ହଁ-ଅ-ଅ ସେ ମ ମୁଁ ଘରେ ଥିଲେ ସେ ମାଠିଆ ପାଣି ପୁଏ ପିଏ।
ଆଚ୍ଛା-ଆଚ୍ଛା ଆଉ ସେ ଟିକେ ଥଣ୍ଡା ପାଣି, ହଁ-ଅ-ଅ ସେ ଥଣ୍ଡା ଲାଗେ ଟିକେ
ହଁ ସେ ମାଠିଆ ପାଣି ତ ବହୁତ୍ ବହୁତ୍ ମାନେ ଟେଷ୍ଟ ବି ବଢ଼ିଆ ଲାଗେ ଆଉ ବାସ୍ନା ଥଣ୍ଡା ସବୁ ବଢ଼ିଆ ଲାଗେ ମା
ହୁଁ-ଉ-ଉ ଆପଣ ଏମତି ମ୍ୟାଙ୍ଗୋ ସେକ୍ ବନେଇକି-ଇ-ଇ ପିଅନ୍ତେ ନା ଆପଣଙ୍କୁ ଭଲ ଲାଗନ୍ତା ଏମିତିରେ ଆମକୁ ଆପଣଙ୍କୁ ମ୍ୟାଙ୍ଗୋ ବହୁତ ପସନ୍ଦ ଆମ୍ବ।
ସେଇଟା ପିଏ କିନ୍ତୁ ଏମିତି ପୁରା ବହୁତ ଥଣ୍ଡା କରିବା କରେନି, ମାନେ ଏମିତି ନର୍ମାଲ ଗୋଟେ ଦିଟା ଉଁ-ଉଁ ବରଫ ପକେଇକି
ହୁଁ-ହୁଁ ଏମିତିରେ ବି ଥଣ୍ଡା ପିଇବା ବି ଠିକ୍ ନୁହଁ ମାନେ ଦେହ ପାଇଁ ବି ଭଲ ନୁହଁ। ହୁଁ-ଉ-ଉ ମୁଁ ବି ଟିକ୍ କେ ମୋ ଦ୍ଵାରା ଯେତିକି ହୁଏ ମୁଁ ବି ଟିକେ ତାକୁ ଆଭୋଏଡ୍ କରେ। ମାନେ ନର୍ମାଲ ପିଏ।
ହୁଁହୁଁ ଦେଖିକି ପିଆପିଇ କରିବା କଥା, କେତେ ଆଜିିକାଲି ଉଁ-ଉ ରୋଗ ବାହାରି ଯାଉଚି ଥଣ୍ଡା ପାଇଁ ହୁଁହୁଁ।
ବାକି ଆମକୁ ଆମକୁ କୁହତୁ ପସନ୍ଦ ନ ପସନ୍ଦ ସିଏ ତ ଗୋଟେ ପଟେ କିନ୍ତୁ ପୁରା ଉଁ ଦୁନିଆ କଥା ଦେଖିଲେ ତ ଆମ ପାଇଁ କି ସବୁ ଋ ତୁ ସେ ସମାନ ମାତ୍ରାରେ ଜରୁରୀ ହିଁ ହଁ ବର୍ଷ୍ ର୍ଷା ବି ଏ-ଏବେ-ଏ ବର୍ଷା ଦିନ ଆସିଲେ ଆମକୁ କେବେ ଟିକେ ବର୍ଷା ବନ୍ଦ ହେଇଯାଆନ୍ତା ଯ ଯେତେବେଳେ ଖରା ହେଇଯାଉ ଆମେ ଟିକେ ଖୋଜୁ ଟିକେ ବର୍ଷ ହେଇଯାନ୍ତା କି ଶୀତ ଦିନ ଆସିଲା ବେଳେ ଆମେ ଟିକେ ଖରା ଖୋଜୁ ଖରା ଆସିଲେ ଟିକେ ଶୀତ ଖୋଜୁ ଏ-ଏ ଚାଲିଥାଏ।
ମୁଁ
ସବୁ କିଛି ତ ଜରୁରୀ ଆମ ପାଇଁ କି, ତ ଦୁନିଆ ପାଇଁ କି। ଏତିକି ଉଁହୁଁ ଆମକୁ ସେଇ ହିସାବରେ ବଞ୍ଚିବା ଶିଖିବା ଉଚିତ୍। ଆଉ କଣ କହିପାରିବା।
ହଁ ଭଲ ଲାଗିଲା ମ୍ୟାଡ଼ାମ୍ ଆପଣଙ୍କ ସହିତ ଏଇଟା ଜାଣିକି।
ହୁଁ, ହୁଁ, ମତେ ବି ଭଲ ଲାଗିଲା ମ୍ୟାଡ଼ାମ୍ ଆପଣଙ୍କ ସହିତ କଥା ହେଇକି।
ହୁଁ ହୁଁ, ଥାଙ୍କ ଏ ଧନ୍ୟବାଦ।
ଧନ୍ୟବାଦ